ସୁପ୍ରଭାତ କୁହନ୍ତୁ।
ସୁପ୍ରଭାତ।
କଣ କରୁଥିଲେ?
ଜଷ୍ଟ ଅବିକା ଖାଇବାକୁ ଆସିଲି।
ଉଁ ହୁଁ ଜଳଖିଆରେ କଣ କରିଛନ୍ତି?
ଜଳଖିଆରେ ଅବିକା ଅ ରୁଟି ଆଉ ଭଜା।
ଆଚ୍ଛା କୋଉ ଭଜା କୋଉ ପରିବାର ଭଜା?
ଆଳୁ, ଭେଣ୍ଡି।
ଓହୋ। ଆପଣ କଣ ମାନେ ପାଠ ପଢୁଛନ୍ତି ନା
ହଁ ଅବିକା ପାଠ ପଢ଼ୁଛି।
କଣ ଗ୍ରାଜୁଏସନ୍ ପ୍ଲସ ଟୁ?
ନୋ ନୋ ମୋର ପ୍ଲସ୍ ଟୁ ସରିଛି ମୁଁ ଏବେ ଡିପ୍ଲୋମା କରୁଛି।
ଆଚ୍ଛା କୋଉ ମେକାନିକାଲ, ସିଭିଲ୍ କଣ ଥାଏ କଉଥିରେ କରୁଛନ୍ତି?
ମେକାନିକାଲ।
ଓହୋ।
ହୁଁ ହୁଁ।
ଏଇଟା କଣ ଲାଷ୍ଟ ଇୟର ନା ଫାଷ୍ଟ ଇୟର?
ନାଇଁ ସେକେଣ୍ଡ ଇୟର।
ଉଁ ହୁଁ। ସେକେଣ୍ଡ ଇୟର।
କଲେଜ୍ କଉଠି?
କଲେରେ ରହୁଛି ଏବେ ବାଲେଶ୍ଵରେ।
ଆଚ୍ଛା ବାଲେଶ୍ୱର। ଓହୋ। ଆଚ୍ଛା। ଆଉ ସବୁ କେମିତି କଣ ତମ ଘରେ ସମସ୍ତେ ପରିବାର ରହୁଛନ୍ତି? ମାନେ କିଏ କିଏ ସବୁ ରହୁଛନ୍ତି?
ଆମର ବାପା, ବୋଉ ଆଉ ମୁଁ, ମୋ ସାନ ଭଉଣୀ।
ଓହୋ। ଆଉ ଜେଜେବାପା, ଜେଜେମା କେହି ନାହାନ୍ତି?
ହଁ ସେ ଥାଇକି ବି ନାହାନ୍ତି।
ମାନେ ଆପଣଙ୍କ ପାଖେ ରହୁନାହାନ୍ତି।
ନାଇଁ ସେଆ
ମାନେ ଯେଜେ ଓହୋ ମାନେ ଆପଣ ସିପାର ଗୋଡେ ଯୋଉ ରହୁଛନ୍ତି। ସେମାନେ ଅଲଗା ରହୁ
ହଁ କହିବାକୁ ଗଲେ ମୋ ବାପା ହେରିକା ଆକ୍ଚୁଆଲି ଦି ଭାଇ ରହୁଛନ୍ତି। ତାଙ୍କ ସହିତ ତ ସୁଧାଣ ରହୁଛନ୍ତି। ସେ ବାଟା ଆମର ରହୁନାହାନ୍ତି।
ଓହୋ ମାନେ ଆପଣଙ୍କ ପାଖରେ ରହୁନାହାନ୍ତି। ତାଙ୍କ ପାଖରେ ରହୁଛନ୍ତି ଆଉ। ଆଚ୍ଛା ଆଚ୍ଛା। ଓହୋ। ଏମିତି କେମିତି ଜେଜେ ବାପା ଜେଜେ ମା ତ ସମସ୍ତଙ୍କୁ ଭଲ ପାଆନ୍ତି। ନାତି ନାତୁଣୀ ସମସ୍ତେ ତ ତାଙ୍କ ପାଇଁ ସମାନ ହେବା କଥା ଛାଡ। ଆପଣଙ୍କ ପାରିବାରିକ କଥା।
ତାଙ୍କ ଆଗରେ ପଇସା ଟା ଛୋଟ ମୁଁ ଛୋଟବେଳୁ ତାଙ୍କ ଆଗରେ ପଇସା ଟା ବଡ ହେଇଯାଇଛି ନା। ପାଇଁ ଆମେ ତ ଜରୁରୀ ନୁହଁ ତାଙ୍କ ପାଇଁ।
ହଁ। ହଁ ଏମିତି ବି ବହୁତ ବି ଲୋକ ଅଛନ୍ତି। ଜେଜେବାପା ଜେଜେମା ଏମିତି ଅଛନ୍ତି। ଯୋଉମାନେ ଯୋଉ ପୁଅ ଭଲ ଇନକମ୍ କରୁଥିବ। ଭଲ ଷ୍ଟାଟସ ଥିବ ତା ପାଖ ଗୁରେ ରହି ତା ପିଲା ଛୁଆକୁ ପଚାରିବେ। ଆଉ ଆଉ ଜଣ ନେଗେଲେକ୍ଟ କରିବେ। ଏଇଟା ତ ଅଛି ବହୁତ ଜଣ ଏମିତି କରନ୍ତି।
ହଁ।
ହୁଁ। ଭଲ ଲୋକ ଖରାପ ଲୋକ ସମସ୍ତେ ମିଶିକି ଅଛନ୍ତି ଆଉ। ତାକୁ ମେ ବି ସେ ସବୁ ଜିନିଷ ଭଲ ଲାଗୁଥିବ ଆଉ।
ହୁଁ କହିବାକୁ ଗଲେ ସେମିତିରେ ବି ସେ ଯୋଉ ଯାହା ପାଖରେ ଅଛନ୍ତି ଅବିକା ବଟ୍ ସିଏ ବି ଏତେ ଧନୀ ନୁହଁ। କି ଆମେ ବି ଏତେ ଧନୀ ନୁହୁଁ। କି ସିଏ ବି ଏତେ ଗରିବ ନୁହୁଁ। କି ଆମେ ବି ଏତେ ଗରିବ ନୁହୁଁ।
ହୁଁ।
ଯେମିତିକି ମିଡିଲ୍ କ୍ଲାସ୍।
ହଁ ବୁଝିଲି। ଆମ ହଁ ଜଣଙ୍କ ପ୍ରତି ଭଲ ଅତୟ ଜଣଙ୍କ ପ୍ରତି ଗୃହ ଏମତି ଭାବନା ଆଉ ଛାଡ।
ଆଉ ତମ ଭଉଣୀଙ୍କର ତମଠୁ ସାନ ନା ବଡ ସିଏ?
ନାଇଁ ସିଏ ମୋଠୁ ସାନ।
ଓହୋ। ସେ କଣ ଏବେ ସେ କୋଉଥିରେ ପଢୁଛନ୍ତି କଲେଜ୍ ନା ସ୍କୁଲ?
ସେ ସ୍କୁଲ ପଢୁଛି।
ଓହୋ। କୋଉ କ୍ଲାସ ଏବେ ତାଙ୍କର?
ତାରେ ଏବେ ନବମ ହେଲା।
ଓହୋ ନବମ ଓ ଠିକ୍ ଅଛି। ଆଉ ଏବେ ଆଜି କଣ କଲେଜ ଅଛି ନା ନାହିଁ?
ନାଇଁ ଆମର ଫାଷ୍ଟ ଇୟର ଯେତେବେଳେ ଆମର ସରିଲା। ସେତେବେଳେ ଲାଷ୍ଟ ଏଗ୍ଜାମ୍ ଦେଇକି ପା ଆସିଥିଲି। ଏବେ ଆମର ଏଇ ମାସେ ପରେ ହେଇ ସାରିଲାଣି। ଏଇ ଦଶ ତାରିଖରେ ପୁଣି ରିଓପନ ହବ କଲେଜ୍।
ଓ କଲେଜ ଖୋଲିନି ଏଯାଏଁ?
ନାଇଁ ଆମର ଡିପ୍ଲୋମା କଲେଜ ଏବେ ଖୋଲିବ ନା। ଆମର ପ୍ଲସ୍ ଟୁଟା ଆଗ ଖୋଲିଯାଏ ଆଉ ପ୍ଲସ୍ ଥ୍ରୀଟା।
ହୁଁ ହୁଁ।
ଡିପ୍ଲୋମା କି ଆଇଟି ଆଇ ତେଣିକି ପଛେ ଖୋଲେ।
ହଁ ହଁ। ତମର ତ ସବୁ ପ୍ରାକ୍ଟିକାଲ୍ ରହୁଥିବ ନା ଯାହାହେଲେ ବି।
ହଁ ପ୍ରାକ୍ଟିକାଲ ତ ବହୁତ ରହୁଛି।
ହୁଁ। ପ୍ରାକ୍ଟିକାଲ, ମୋର ବି ଭାଇ ଦି ଜଣ ସେମାନେ ସବୁ ଡିପ୍ଲୋମା ଜଣେ ଡିପ୍ଲୋମା କରିକି ସେ ତାର ଗମେଣ୍ଟ ଜବ ପାଇଗଲା ସ୍କୁଲରେ ଯଉ ଆଦର୍ସ ରେ।
ଆଚ୍ଛା।
ଆଉ ସେ ସେ ଆଉ ପଢିଲାନି। ଡିପ୍ଲୋମା ପରେ ବିଟେକ୍ କରିବା କଥା, ଆଉ ଯେମିତି ପାଇଗଲା ସେଠି ଆଉ ପଢିଲାନି ସେଠି ରହିଗଲା। ଆଉ ଜଣେ ଭାଇ ଡିପ୍ଲୋମା ପରେ ଫୁଣି ବିଟେକ୍ କଲା। ସେ ଆଇଟିଆଇ କଲା। ଆଇଟିଆଇ ପରେ ପୁଣି ଡିପ୍ଲୋମା କଲା, ଡିପ୍ଲୋମା ପରେ ପୁଣି ବିଟେକ୍ କଲା, ବିଟେକ୍ ପରେ ସେ ଏବେ ଯାଇ ଜବ୍ କରୁଛି ଆଉ।
ଆଚ୍ଛା।
ହଁ, ମୋର ସେ ସାନ ଭାଇଟା ଯେ ଦାଦାଙ୍କ ପୁଅ ତା-ତାର ହଉଛି ସେଇ ମେକାନିକା ନାଇଁ ନାଇଁ ସିପା କହିଲି ସେ ଡିପ୍ଲୋମା ତାର ସରିଯାଇ ଗଲା ପରେ ମାନେ ବି କରିବାର ଥିଲା କିନ୍ତୁ ଆଦର୍ଶ ବିଦ୍ୟାଳୟରେ ଯୋଉ ବାହାରି ଥିଲା ସବୁ ସେଥିରେ ପକେଇ ଦେଇଥିଲା ତାର ହେଇଯାଇଥିଲା ଆଉ। ଯୋଉ ସେଥିରେ ଲାଇବ୍ରେରୀ ର ବାହାରିଥିଲା ସାଇନ୍ସ ଲ୍ୟାବ ର ଇଏ ସେଗୁଡା ସବୁ ପକେଇ ଦେଇଥିଲା। ତାର ସେଥିରେ ହେଇଯାଇଥିଲା ଆଉ। ଆଉ ସେ ବିଟେକ୍ କଲାନି। ସେ ସେଥିରେ ସେଥିରେ ରହିଲା ଆଉ ବିଟେକ୍ କଲାନି। ବଡ ଭାଇ ଯେ ସିଏ ତାର ଯେଉ ଡିପ୍ଲୋ-ଆଇଟିଆଇ, ଆଇଟିଆଇ ପରେ ଡି୍ଲୋମା ଡିପ୍ଲୋମା ପରେ, ବି ଟିକ୍ ସେ ବିଟେକ୍ ପରେ ଜବ୍ କଲା। ତାର ଇଲେକ୍ଟ୍ରିକାଲ।
ଆଚ୍ଛା।
ମାନେ କୋଉ କଲେଜରେ କରୁଥିଲେ?
ଯୋଉ ଦି ଜଣ ଯାକ, ଯଣେ କରଥିଲୁ ହେଲା ଯାଜପୁର ରୋଡରେ ବୋଧେ ଯୋଉ କଣ ଗୋଟେ ଥିଲା। ମୁଁ ତ ନାଁ ବି ମନେ ପଡୁନି। ସେ ପ୍ରାଇଭେଟ୍ ରେ ବୋଧେ କରିଥିଲା। ଆଉ ଜଣେ ଗୋର୍ମେଣ୍ଟ ରେ ସେ ସାନ ଯିଏ ଗୋର୍ମେଟ ରେ କରୁଥିଲା। ଢେଙ୍କାଳ ଗୋର୍ମେଟ ଡିପ୍ଲୋମା କଲେଜ ପଲି-ପଲିଟେକନିକ୍।
ଓ ଆମ ଏରଆପଡ଼ଦ
ନାଇଁ ଯୋଉ ଅଛି ଗୋଟେ ଢେଙ୍କାନାଳରେ ବି ଗୋଟେ ଅଛି ନା ଗୋର୍ମେଣ୍ଟ ର।
ହଁ ମୁଁ ଜାଣିଛି। ମୁଁ କଣ ବାଲେଶ୍ଵରରେ ରହୁଛି କି?
ଆଉ
ଢେଙ୍କାନାଳ।
ଓହୋ। ଓହୋ ତମେ କହିଲ ବାଲେଶ୍ଵର, ତ ମୁଁ ଭାବିଲି ବୋଧେ ସେଇଠି।
ନାଇଁ ନାଇଁ। ନାଇଁ ସେଠି ପଢୁଛି। ଆମ ଡିଷ୍ଟ୍ରିକ୍ଟ ରହୁଛି ଢେଙ୍କାନାଳ।
ଓ ଆଚ୍ଛା ଆଛା। ଆଉ ତମେ ବି ସେଇ, ହଁ ଭୁବନ ତ ଆମ ଘର। ଭୁବନ ଶୁଣିଥିବି କାହିଁକି। ଭୁବନ ଆମ ଘର।
ଆ ସେ ଭୁବନଠୁ ଜିନେଇଲ ଗାଁ ଶୁଣିଥିବେ?
ନାଇଁ ଯିିନ ନା ନା
ମାର୍ଥାପୁର୍
ମାର୍ଥାପୁର୍ ଜାଣିଛି।
ଜାଣିଛ?
ହୁଁ।
ସେଇ, ସେଇ ମାର୍ଥାପୂର୍ ରୁ ଗୋଟେ କିଲୋମିଟର ହବ।
ହଁ ହେଇଥିବ, କିନ୍ତୁ ମାର୍ଥାପୂର୍ ଜାଣିଛି। ମାର୍ଥାପୂର୍ ସେପଟେ ସାଇଟ୍ ରେ କଣ ଗୋଟେ ସାଆନ୍ତାର ପୁର ଅଛି। ଆଉ ଯମୁନା ହଁ ଯମୁନା କଟ ଏଇଭଳିଆ ଜାଣିଛି। ମାନେ ଜାଣିଛି। କିି?
ହୁଁ ହୁଁ।
ମାର୍ଥପୁରରେ ମୋ ସହିତ ମୋ ଯେତେବେଳେ ଗ୍ରାଜୁଏସନ କରୁଥିଲି ସେତେବେଳେ ଦି ଏ ଥିଲେ ଦି ଜଣ ସାଙ୍ଗ ସେଇ ମାର୍ଥପୁରୁ ଗାଁ ରୁ। ଜାଣିଛି ଗାଁ ନା ଶୁଣିଛି। ସେ ଢେଙ୍କାନାଳ ର। ମୋର ଗ୍ରାଜୁଏସନ୍ ଟୁ ଥାଉଜେଣ୍ଡ ଟ୍ୱେଲ ମୋର ଅଟନୋମସ ଥିଲା ଯଉ ବୀ କମ୍ କରୁଥିଲି ତାପରେ ଏମ କମ୍ କଲି ଏମ କମ୍ ଥିଲା ଆମର ଉତ୍କଳ ୟୁନିଭରସିଟି ଭୁବନେଶ୍ଵର। ତାପରେ କଲି ସେ ପି ତାପରେ କଲି କଷ୍ଟିଙ୍ଗ। କଷ୍ଟିଙ୍ଗ ଟା ଇଣ୍ଟର କ୍ଲିୟର କଲିନି ଛାଡିଦେଲି ମାନେ ଇଣ୍ଟର ର ଗୋଟେ ସବଜେକ୍ଟ ଟି ମୋର କ୍ଲିୟର ହେଇଛି ଇଣ୍ଟର ହୁଁ।
ଆଚ୍ଛା ମୁଁ ତ କମର୍ସ ଷ୍ଟୁଡେଣ୍ଟ।
ଓ କମର୍ସ ପରେ ଡିପ୍ଲୋମା।
ହଁ।
ହୁଁ ହୁଁ ଏମିତି କେମିତି ଓଲଟା ହେଇଗଲା?
ଓଲଟା ଆକଚୁଲି ସେମିତି କିଛି ନାହିଁ ଯେ ସାଇନ୍ସ ନେଇଥାନ୍ତି ବଟ୍ ସେମିତିରେ ବି
ଆରେ ପ୍ଲସ ଟୁ ପରେ ତ ବି କମ୍ କରିଥାନ୍ତ ବି ବି କମ ପରେ ତ ଯୋଉ କମର୍ସ ର ବହୁତ ସାରା ସଫ୍ଟୱୟାର କୋର୍ସ ଗୋଟେ କରିଦେଇଥାନ୍ତ। ଯେମିତି ମୁଁ କରିଥିଲି ଏସ୍ ସେ ପି ଏଫ ସେ ପି ର ଫିକୋ କରିଥିଲି ସେମିତି କରିଥାନ୍ତ ନା ଇଜି ଆର ଆରାମ ସେ କୋଉଠି ଗୋଟେ ଆଇ ଟି କମ୍ପାନୀରେ ଦେଖିକି ରହିଥାନ୍ତ।
ବଟ୍ ସେମିତିରେ ବି ମୋ ଭାଇ କହିଲା ଯେ। ହଁ ଯେ, ବଟ୍ ମୋ ଭାଇ କହିଲା ଯେ, ପ୍ଲସ ଟୁ ତ କମର୍ସ କରିଦେଇଚୁ ଅବି କା ବ୍ୟାଙ୍କିଙ୍ଗ୍ ଲାଇନ ରେ ଯିବା ଅପେକ୍ଷା କି ଆଉ କୌଣସି ସଫ୍ଟୱୟାର ଲାଇନରେ ରହିବା ଅପେକ୍ଷା ଡିପ୍ଲୋମା ଟା ଅବିକା ସାରଦେ ତିନି ବର୍ଷଆ କୋର୍ସଟା ତୋତେ ମୁଁ ମୋ କମ୍ପାନୀକୁ ଆଣିବି ହେରି।
ଓହୋ ଅଁ ଯଦି ତମ ବଏଜ ଅଛି ହେଇପାରିବ ହୁଁ ହୁଁ। ଆଚ୍ଛା ମୁଁ ବି ଏସ ଏ ପି ପରେ ମୁଁ ଜବ୍ କରିଥିଲି ବଟ୍ ମୋର ମ୍ୟାରେଜ୍ କରିଦେଲେ ଜଲଦି ପାଠ ପଢା ସରିଲା ଏମିତି ମ୍ୟାରେଜ କରେଇ ଦେଲେ। ତା ପରେ ଛାଡି ଦେଇଛି ଆଉ ତାପରେ ପୁଣି କରିବି ଆଉ। ଏବେ ମୁଁ ବି ସବୁ ଗମେଣ୍ଟ ପାଇଁ ବି ଟ୍ରାଏ କିଛି କିଛି କରୁଛି ଯାହା ବାହାରୁଛି।
ହୁଁ। ବଟ୍ ଯୋଉ ଜବ୍ ଆଲର୍ଟ ରେ ହଉଚି ବଟ୍ କେମିତି କଣ କୋଉ ଜବ୍ ର ଆସୁଚି କିଛି ଜଣା ପଡୁନି।
ନା ବା ତା ସେ ଉ ଯୋଉଗୁଡାକ ଦେଖୁଚ ସେଇଗୁଡା ଦେଖଉଚି ଆଡଭାଟାଇଜମେଣ୍ଟ ଆସିବ ବୋଲି ତାପରେ କିଛି ଦିନ ପରେ ଶୁଣିବ ସିଏ ଆଉ ଆସୁନି।
ନା।
ଖାଲି ସେମତି ଶୋ କରୁଛି ଏଇଟା ବାହାରିବ ସେଇଟା ବାହାରିବ ଖାଲି ଦେଖିବା କଥା କିନ୍ତୁ ଦେଖିଲା ବେଳୁ କି କିଛି ବି ନାହିଁ ଏତେ ହଜାର ପୋଷ୍ଟ ବାହାରିବ ସେ କେତେ ହଜାର ପୋଷ୍ଟ ବାହାରିବ ପୋଷ୍ଟ ବାହାରିଲା ବେଳକୁ ବହୁତ୍ କମ୍ ଆଉ ଗୁଡେ ଗୁଡେ ତ ପୁରା ବନ୍ଦ ହେଇଯାଉଛି।
ହଁ ଯେମିତିକି ଗୋଟେ ଗୋଟେ ସ୍କୁଲ୍ ପିଅନ୍ ଗୁରା ଆସୁଚି ସେ ଜଣା ପଡୁନି ସ୍କୁଲ୍ ପିଅନ ଆଇଲା ବୋଲି।
ହଁ। ସେ ଗମେଣ୍ଟ ଜବ୍ ଛାଡ ସେ ଉଁ ଭାଗ୍ୟରେ ଯଦି ଥିବ ମିଳିବ ନହେଲେ ନାଇଁ ଆଉ ତାକୁ ଯଦି ଏମି ଚାହି ବସିଥିବ ତାକୁ ଅନେଇ କି କିଛି କରିପାରିବନି।
ନା ନାଇଁ ତଥାପି ଏ ଯଉ ସ୍କୁଲ ଯଉ ପିଅନ ରହୁଚନ୍ତି। ମାନେ ବୁଢା ଗୁଡା ତ ଏବେ ତ ଏନ ଏନଟ୍ରାନସ୍ ଦେଲେ ହିଁ ଯାଉଛନ୍ତି ପାସ୍ ହଉଚନ୍ତି ବଟ୍ ବୁଢା ଗୁରା କେମିତି କଣ ପାସ୍ ହଉଛନ୍ତି? ସେଇଟା ଭାବୁଚି ମୁଁ।
କଣ କରୁଥିବେ ତାଙ୍କର ସେଠି ସ୍କୁଲ୍ ତରଫରୁ ଯଦି ରଖୁଥିବେ ଡାଇରେକ୍ଟ କି କଣ ଥିବ।
ସେଇଆ ବି ମୋତେ ଲାଗୁଛି, ବଟ୍ ଏବେ ମୁଁ ଶୁଣୁଥିଲି ଯେ ଆମ ଗାଁ ପାଖରେ ଯଉ ମାର୍ଥାପୁର ନା ସେଠି ଜଣେ ଆସୁଛନ୍ତି ଟିକେ ବୁଢା, ଟିକେ ଟୋକା, ସେଇ ଟାଇପ୍ ର ହେବେ ସେ
ହୁଁ ଆଉ ସିଏ ମାନେ ଏଜ୍ ବି ରହୁଚି ନା। ପିଅନ ପାଇଁ ବି ଚାଳିଶ ବୟାଳିଶ ବର୍ଷ ପର୍ଯ୍ୟନ୍ତ ରହୁଚି, ତ ସିଏ ରଖି ଦଉଥିବେ ସ୍କୁଲ୍ ର ତାଙ୍କର ହେଡ୍ ମାଷ୍ଟର ଯିଏ ବି ରଖି ପାରିବେ ନା ପିଅନ୍। ସେମାନେ ବି ରଖିପାରୁଥିବେ, ପିଅନ ପାଇଁ କଣ ଆଉ ଆଉ କଣ ଗ୍ରାଜୁଏସନ ପ୍ଲସ୍ ଟୁ ଦରକାର କି, ଟେନ୍ଥ ପର୍ଯ୍ୟନ୍ତି କାଫି ସିଏ ସେମତି ରଖି ଦଉଥିବେ ସେମତି ଯଦି।
ଆଚ୍ଛା।
ସେମତି ସ୍କୁଲର ଥିଲା କମ୍ପ୍ୟୁଟର ଟିଚର ବାହାରିଲା ସେଟା ପୁଣି ବନ୍ଦ ହେଇଗଲା।
ହୁଁ।
ହୁଁ ସେଇଭଳିଆ ଆଉ। ଆଉ। ହଉ ତାହେଲେ ଆଉଥରେ କହୁଛି।
ହୁଁ।